ଆଜ୍ଞା।
ଆଜ୍ଞା ନମସ୍କାର।
ନମସ୍କାର।
ଏବେ କଣ କରୁଥିଲେ?
ଏଠି ବସଚି ଆଉ।
କଣ ଖାଇ ସାରିଲେ?
ଆଜ୍ଞା ଖାଇଥିଲେ ଅରୁଆ ଭାତ ଡାଲମା, ଭଜା, ଲେମ୍ବୁ ଆଉ
ଆଜ୍ଞା ମୁଁ ବି ବସିଥିଲି। ଖାଇସାରିକି
କଣ ଖାଇଥିଲେ ଆଜି?
ଖାଇଥିଲି ଆଜି ଟିକେ ସିଝା ତରକାରୀଟା ହେଇଥିଲା ଡାଲମା ଭାତ ଟିକେ ଶାଗ ଭଜା।
ଆଚ୍ଛା ବଢ଼ିଆ ଆଉ।
ହୁଁ ସୋମବାରଟା ତ ଆଜି ଟିକେ ସାଧା ଆଉ।
ହଁ
ଆଉ ଆଜି ବର୍ଷା ଟା କେମିତି ହଉଚି ଆପଣଙ୍କ ଆଡେ?
ବର୍ଷାଟା ତ ଆଜି ନାହିଁ। କିନ୍ତୁ କୁହନ୍ତୁନି ଆମର କରେଣ୍ଟ କାଟିଛି ତ ପହର ଦିନଠୁ କାଟିଥିଲା ରା ତି ତିନିଟ ରୁ କାଲି ରାତି ଏଗାରଟା ବାରଟାରେ ଆସିଲା। ଦୁଇ ଘଣ୍ଟା ଦେଇଛି ପୁଣି ଯାଇଛି ଯେ ଏ ପର୍ଯ୍ୟନ୍ତ ହେଲା ଆସିନାହିଁ।
ଆଜ୍ଞା ହଁ ବର୍ଷା ହେଲେ ଆମ ଆଡ଼େ ବି କରେଣ୍ଟଟା କାଟିଦିଏ। ଦି ତିନି ଦିନ ପର୍ଯ୍ୟନ୍ତ। ତାପରେ ନେଟୱାର୍କଟା ବି ବହୁତ ଅସୁବିଧା କରିଦିଅନ୍ତି।
ହଁ ପରା କୁହନ୍ତୁନି ଏତେ ହଇରାଣ କରୁଚନ୍ତି।
ଫୋନ୍ ବି କିଛି ଦେଖି ହୁଏ ନା କିଛି ନାହିଁ। ବାହାରେ ବାହାରିକି ଦେଖିବାକୁ ପଡୁଛି। ହଁ ଠିକ ମୁଁ ବି ସେମିତି ଦେଖି ପାରୁନଥିଲି ଦି ଦିନ ହେଲା ବର୍ଷା ଯୋଗୁ। ଆଜି ଟିକେ ବର୍ଷା ଟା କମିଚି ତ ଆଜି ନେଟ ଟା ଟିକେ ଚାଲୁଛି ଭଲସେ। ନହେଲେ କିଛି ଦେଖିକା ହଉନଥିଲା ମୋବାଇଲ ରେ। ସେଇ ନେଟୱାର୍କ ଟା ବହୁତ ପ୍ରୋବ୍ଲେମ ରହୁଛି ବର୍ଷା ହେଇଗଲେ।
କୁହନ୍ତୁ
ହୁଁ ଆଉ ଆଜି ମନ୍ଦିର ଯାଇଥିଲେ ସୋମବାରଟା?
ନାଇଁ ବା ମନ୍ଦିର ଆମର ଛୁତିିକିଆ ଗୋଟେ ହେଇଯାଇଛି ତ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା ସେଥିପାଇଁ ଯାଇନି ନହେଲେ ମୁଁ ସୋମ ଯାଇଥିଲେ।
ହୁଁ ମୁଁ ସୋମ ବାରଟା ଟିକେ କରେ ତ ମୁଁ ଯାଇଥିଲି ଆଜି ଆଉ।
ମୁଁ ବି ସୋମବାର କରେବା।
ଆଜ୍ଞା।
ଷୋଳ ସୋମବାର କରୁଥିଲି ସରିଗଲାଣି, କିନ୍ତୁ କରେ ଏମତି ସୋମବାରେ ମୁଁ ପିଆଜ ରସୁଣ ଖାଏନି।
ଆଜ୍ଞା, ମୁଁ ବି ସେମିତି ସବୁ ସୋମ ବାରେ କରେ ପିଆଜ ରସୁଣ ଖାଏନି, ଗୋଟେ ଟାଇମ ଟା ଖାଇଦିଏ ଆଉ ଗୋଟେ ଟାଇମ୍ ଖାଏନି।
ଏ ହଁ।
ତମ ସେ ପାଖରେ ମନ୍ଦିର ଟା ଅଛି ନା ବାହାରେ କୋଉଠି ଯିବାକୁ ପଡୁଛି?
ଏ ଆମର ଏଇଠି ପାଖରେ ଚାରିଟା ଶିବ ମନ୍ଦିର ଅଛି ମାନେ ଉଇ ମାନେ କଣ କହିଲେ ପାଖାପା ଖି ଗୋଟେ କିଲୋମିଟର ଭିତରେ।
ଆ
ଚାରି ଚାରି ପଟରେ ଯେମତି ଚାରି କୋଣ ନାଇଁ ସିନ୍ଦି ଚାରିପଟରେ ଚାରିଟା ମନ୍ଦିର।
ବା ବହୁତ ଭଲ ତାହେଲେ ଆପଣ ଯାଉଥିବେ ପାଖରେ ଆଉ।
ଆଜ୍ଞା।
ଆମର ଆଉ ଟିକେ ଦୂର ପଡ଼ିବ ଆଉ।
ଆଜ୍ଞା, ଆଉ ଗୋଟେ ଆମର ଅଛନ୍ତି ଟିକେ ଚାରି କିଲୋମିଟର ଭଳିଆ ହବ। କାମଲେଶ୍ୱର ମହାଦେବ୍। ସିଏ ଟିକେ ପାତଳ ଫୁତରେ ଥିଲେ, ହଁ କି ସେଟା ବିଲ ମଝି ରେ ମାନେ ଏମିତି ହଳ କରୁଥିଲି ଲଙ୍ଗଳରେ ଶୁଣିଛୁ। ବହୁତ୍ ପୁରୁଣା ସେ ସେ ହଳରେ ବାଜିଲା ସେ ଲିଙ୍ଗଟା ଖୋଳିଲା ବେଳକୁ ଥିଲା। ଆଉ ସେ ମନ୍ଦିରର ଏତେ ମାହା ନିଅ ମାନେ ବିଶ୍ଵାସ କରିବେନି କିଛି ବର୍ଷ ଭିତରେ ସେ ତାର ଏମିତି ଉ ନ୍ନତି ହେଇଛି ଆପଣ ନିଜେ ଆଖିରେ ନ ଦେଖିଲେ ବିଶ୍ଵାସ କରିବେନି।
ହୁଁ, ମାନେ ସେ ଯୋଉ ଜିନିଷ ଟା ବି ସେଇଠି ସତ ତା ହେଲେ ନାଇଁ?
ହଁ, କିଛି ନଥିଲା କୋଉଠି ବିଲ ଭିତରେ ଆଉ ଯୋଉ ପ୍ରକାର ବର୍ତ୍ତମାନ ସେ ମନ୍ଦିର ହେଇଛି ଆଉ ଯେ ତେ ଲୋକ ଉ ମାନେ କିଛି ନଥିବ କୁଆଡୁ ପଇସା ପଳେଇ ଆସିବ।
ବହୁତ୍ ସୁନ୍ଦର କରିଥିବେ ତାହେଲେ ମ
ହଁ ପରା ବହୁତ୍ ବହୁତ୍ ପଇସା ବହୁତ୍ ଲୋକ ଦ୍ୱାନ କରୁଛନ୍ତି।
ଆଜ୍ଞା ଆଜ୍ଞା, ମାନସିକ ଗୁଡାକ ସବୁ ପୂରଣ ହଉଥିବ, ସେଥି ଯୋଗୁଁ ଆଉ ବହୁତ ଭିଡ଼ ରହୁଛନ୍ତି ଆଉ।
ହଁ, ଏଇ ଯୋଉ ରୁଦ୍ରାଭିଷେକ ଗୋଟେ ଗୋଟେ ଦିନରେ ଦଶ ପନ୍ଦରଟା ଲେଖା ହଉଥିବ।
ଆଜ୍ଞା ଆଜ୍ଞା, ଶିବ ମନ୍ଦିର ଗୁଡ଼ାକରେ ସେ ସବୁ ତ ବହୁତ୍ ହୁଏ।
ହଁ।
ଆଉ ଆପଣଙ୍କ ଅଞ୍ଚଳରେ କି ଛି ଚାଷ ବାସ କଣ ସବୁ ହୁଏ?
ଧାନ, ମୁଗ, ବିରି, କୋଳଥ। ଏବେ ତ ଧାନ ଚାଷ ହବ। ପ୍ରମୁଖ, ଧାନ ପରେ ଯାଇକି ଏଗୁରା ସବୁ।
ଆଚ୍ଛା ଆଚ୍ଛା। ଆମ ଏପଟେ ବି ହୁଏ ଧାନ, ଆଖୁ, ମକା ହଉ ଯା ପନିପରିବା ସବୁ କିଛି ହୁଏ ଚାଷ ବିରି ମାଣ୍ଡିଆ ସବୁ କିିଛି।
ନାଇଁ ମାଣ୍ଡିଆ ଆଉ ହଉନି ଆଗୁରୁ କରୁଥିଲି ମାଣ୍ଡିଆ ଧନିଆ ସୋରିଷ
ଆଜ୍ଞା।
ଏବେ।
ଏଗୁଡାକ ସବୁ ହୁଏ ବା। ହୁଁ ହୁଁ ବର୍ଷା ଦିନରେ କିନ୍ତୁ ବହୁତରେ ବହୁତ ଧାନ ଚାଷ ହୁଏ।
ହଁ।
ହୁଁ। ଆଉ କିଛି ପଶୁ ପକ୍ଷୀ ଆପଣଙ୍କ ଘରେ ପାଳନ କରୁଛନ୍ତି।
କୁକୁର ବିଲେଇ।
ଆଜ୍ଞା ଗାଈଫାଇ?
ନାଇଁ ଗାଈ ନାହିଁ।
ହ ହୁଁ
ଯତ୍ନ ନେଇ ପାରିଲେ ହବ ନା।
ଆଜ୍ଞା ଆଜ୍ଞା ସେଇଟା ବି ସତ କଥା ରଖିକି କଣ ଲାଭ ତା ଯତ୍ନ ନେବାଟା ବି ନିହାତି ଦରକାର ହୁଁ। ହୁଁ। ପକ୍ଷୀ ଗୁଡାକ କୋଉଟା ଆପଣଙ୍କୁ ଭଲ ଲାଗେ?
ଭଲ ଲାଗେ ପକ୍ଷୀ ଭିତର ସେମିତି ସବୁ ସେମିତି କିଛି
ଆଜ୍ଞା ଆଜ୍ଞା।
ପାରା ଏମିତି ଆସ ଆସନ୍ତି ଏମିତି ପାଳି ନୁହଁ ଏମିତି ସବୁଦିନ ସକାଳ ସେ ଆସନ୍ତି ଯୋଉ ଚାଉଳ ଭଜା ପଡେନି ଖୁଦ।
ସେଗୁଡା ବିଞ୍ଚା ହୁଏ ସେ ସବୁ ଆସନ୍ତି କୁଆଡେ ଥିବେ ଠିକ୍ ସମୟ ବେଳେ ଆସିକି ବସିଯିବି ପକେଇଦବି ଆପଣ ସେ କୋଉଠିଥିବେ ପଳେଇ ଆସିବେ।
ପାରାଗୁଡାକ।
ହଁ ପରା କାଉ ବି ଅଛନ୍ତି ସବଦିନ ସକାଳେ ଆସିକି ରୁଟି କୁଟୁହରିଆ ଖାଆନ୍ତି।
ହଁଁ ଖାଉ ବି ବହୁତ ଏପଟେ ବି ରୁଟି ଗୁଡାକ ଫୋପାଡ଼ି ଦେଇଥିଲେ ଆସନ୍ତି ବହୁତ ଜମା ହେଇକି। ଏକା ସାଙ୍ଗରେ କୋଉଠୁ ସବୁ ପଳେଇ ଆସନ୍ତି ଆଉ କୁହନି।
ହଁ ପୁରା।
ଗୋଟେ ଟାଇମ୍ ରେ ତାଙ୍କୁ ଖାଇବା ଟା ଦେବାଟା ଅଭ୍ୟାସ କରିଦେଇଥିବ ସବୁବେଳେ ସେ ଗୋଟେ ଟାଇମ୍ ରେ
ହଁ ହଁ ସେ ପଳେଇ ଆସିବେ।
ହଁ ସେଇ ଠିକ୍ ଟାଇମ୍ ଟା ହେଇଗଲା ତାଙ୍କେ ସେଇଠି ଖାଇବାକୁ ଦେବେ ବୋଲିକି ସବୁ ଏକା ସାଙ୍ଗରେ ମିଶିକି ପଳେଇ ଆସନ୍ତି।
ଆଜ୍ଞା। ଆଉ ଆପଣ ସେପଟରେ କଣ ଦର୍ଶନୀୟ ସ୍ଥାନ ଅଛି?
ହଁ ଆମର ପାଇଁ ଏପଟେ ବହୁତ ଗୁଡାକ ମନ୍ଦିର ଗୁଡାକ ଅଛି ମାତା ଠାକୁରାଣୀ ମନ୍ଦିର ଅଛି ଦେବୀ ମନ୍ଦିର ଗୁଡାକ ତିନି ଚାରିଟା ଖଣ୍ଡେ ଅଛି। ଶିବ ମନ୍ଦିର ବି ପାଞ୍ଚ ଛଅଟା ଖଣ୍ଡେ ଅଛି। ହନୁମାନ ମନ୍ଦିର ବି ଦିଟା ଅଛି। ହଁ ବୁଲିବା ପାଇଁ ପାର୍କ ଟେ ଅଛି। ଇଲି ଡଙ୍ଗରି ପାର୍କ ଗୋଟେ ଅଛି। ବହୁତ୍ ସୁନ୍ଦର ଜାଗା ଟା ସେଇଟା ପାହାଡ ଉପରେ ପାର୍କ ହେଇଚି। ତାକୁ ବୁଲି ବୁଲି ରାଉଣ୍ଡ ରାଉଣ୍ଡ ବୁଲିକି ଯିବାକୁ ପଡ଼ୁଛି ଉପରକୁ।
ଆଚ୍ଛା ତାହେଲେ ଆପଣ ପାହାଡ଼ ପର୍ବତ ପାଖାପାଖି ଅଞ୍ଚଳର ଲୋକ ନାଇଁ କି
ଆଜ୍ଞା ଆଜ୍ଞା
ସେଇ ସୌନ୍ଦର୍ଯ୍ୟ ଟା ଆପଣ ଉପଭୋଗ କରୁଥିବେ ଅତି ନିକଟରୁ ଆଉ ଆମେ ଯାହା ମୋବାଇଲ ଫୋନ ରେ ଦେଖୁଛୁ।
ଆଜ୍ଞା ଆଜ୍ଞା ଆମ ଏ ପାଖରେ ଦିଅମାଳି ଟା ବି ପାଖ୍। ଏ ହବ ସେଇଟା ବି ଦେଖିବାକୁ ବହୁତ୍ ସୁନ୍ଦର ହୁଁ।
ବହୁତ ଇଚ୍ଛା ସେଇଠିକି ଯିବାକୁ ଆମେ ଭାଇ ଭଉଣୀ ମାନେ ବି ମାନେ ପ୍ଲାନିଂ କରୁଛୁ ଆ ଭିତରେ ଯିବୁ ବୁଲି।
ଆସନ୍ତୁ ତେବେ ବୁଲିବାକୁ ବହୁତ୍ ସୁନ୍ଦର ହେଇଚି ଜାଗାଟା। ପିକ୍ ପିକ ଉଠେଇବା ପାଇଁ ବି ବହୁତ୍ ସୁନ୍ଦର ହେଇଚି ଜାଗା ଗୁଡ଼ାକ।
ହଁ ପରା।
ଝଙ୍କ୍ହହଙ୍କ୍। ହୁଁ ବର୍ଷା ଦିନରେ କିନ୍ତୁ ଆସନ୍ତୁନୁ ଭଲ ଖରା ପାଗ ଦିନରେ ଆସନ୍ତୁ।
କୋଉଲେ କୋଉ ପାଗରେ ଗଲେ ମାନେ କୋଉ ମାସରେ ଗଲେ ଠିକ୍ ରହିବ।
ଶୀତ ଋତୁରେ ବହୁତ୍ ସୁନ୍ଦର ଥାଏ ବା।
ଶୀତ ଋତୁରେ ତା ମାନେ ଅକ୍ଟୋବରରୁ ଏଇ ଜାନୁୟାରୀ ଫେବୃୟାରୀ ନାଇଁ।
ଆଜ୍ଞା, ଆଜ୍ଞା ବର୍ଷା ଦିନରେ ସେ ପାହାଡ ଜାଗାଟା ନା ସେଇଟି। ଚଢା ଚଢି କରିବାକୁ ଟିକେ ଅସୁବିଧା ହବ ଏ ଶୀତ ଦିନରେ ସବୁ ସୁଖା ସୁକ୍। କି ହେଇକି ଜାଗା ସୁନ୍ଦର ଥିବ ଦୃଶ୍ୟ ଗୁଡାକ।
ପି-ମାନେ କୁଆଡ଼େ ଯାଉଥିବେ ବାଟରେ ଯାଉଥିବେ ବର୍ଷା ହେଇଯିବ। ଉଁ ସେଠି କଣ କରିବେ ପାହାଡରେ।
ସେଇଟା ଗୋଟେ ଅସୁବିଧା। କୋଉଠିକୁ ଯିବା ପାଇଁ ବାହାରିଥିଲେ ଅଧା ବାଟରେ ବର୍ଷା ହୋଇଗଲେ ବହୁତ୍ ଅସୁବିଧା। ନା ଶୀତଋତୁଟା ବହୁତ୍ ଭଲ ଶୀତ ଦିନରେ ପଳାଇ ଆସନ୍ତୁ।
ହଁଓ।
ଶୀତ ଋତୁଟା ଆପଣଙ୍କୁ କେମିତି ଲାଗେ ଭଲ ଲାଗେ ନା ନାହିଁ।
ଋତୁ ଟା ପରିବର୍ତ୍ତନ ହୋଉଚି। ଶରୀରରେ ଯଦି ସ୍ ମାନେ ଠିକ୍ ସେ। ତଦାରକ୍ ନ କରିବେ ଦେହ ଖରାପ ହବାଟା ଶୁନିଶ୍ଣିତ୍ ଝାଡ଼ା ବାନ୍ନ୍ତି ମତେ ବି।
ଆଜ୍ଞା, ଆଜ୍ଞା। ହୁଁ ଋତୁ ପରିବର୍ତ୍ତନ ହେଲେ ସେଗୁଡାକ ହୁଏ ବା।
ହଁ ପରା ଆମର ଏଠି ଖାଲି ଝାଡା ବାନ୍ତି ଜର।
ଆଜ୍ଞା, ଆଜ୍ଞା ଆମ ଏପଟେ ବି ଜ୍ୱର ଗୁଡ଼ାକ ଥଣ୍ଡା ଜର ଖାସ।
ହଁ ଆଉ।
ଋତୁ ପରିବର୍ତ୍ତନ ହେବା ମାତ୍ରକେ ସେଗୁଡାକ ଷ୍ଟାର୍ଟ ହେଇଯାଏ।
ହଁ ପରା। ଛୁଆ ଆଉ ଖାସ୍ କରି ବେଶୀ ଏ ବୟସ୍କ ଲୋକ ଆଉ ଆମର। ଛୋଟ ଛୁଆ।
ଆଜ୍ଞା- ଛୋଟ ଛୁଆ ହଁ ଛୋଟ ଛୁଆଙ୍କୁ ବହୁତ ଜଲ୍ଦି ହେଇଯାଏ ତାମାନେ ହେଦ୍। କଲା ମାତ୍ରେ ଥରେ ଆଉ କମିବାର ନା ନାଇଁ କୋ।
ହଁ ପରା କୁହନ୍ତୁନି।
ସେଇଟା ବହୁତ୍ ବିଜାରିଆ ବା।
ଆଜ୍ଞା- ହଉ ଭଉଣୀ ଆପଣଙ୍କ କଥା ଶୁଣି ଭଲ ଲାଗିଲା।
ଆଜ୍ଞା- ଆପଣଙ୍କ ସାଙ୍ଗରେ ବି କଥା ହେଇକି ବହୁତ୍ ଭଲ ଲାଗିଲା ଧନ୍ୟବାଦ୍।
ଧନ୍ୟବାଦ୍।